ହାଲୋ।
ଜନ୍ମଜୟ
ହ୍ୟାଲୋ ସାଗର କଥା ଶବୁଛିତି ଠିକସେ? ହୁଁ ହୁଁ ହୁଁ ହୁଁ।
ଓ ହଉ ତାହେଲେ କଣ ଖାଉଥିଲୁ ବୋଧେ
ନାମ ଧୁଆଧୁଇ ହଉଥିଲି ଯାଇଥିଲି ତ ବାହାରକୁ। ଏଇନା ଆସିଲି ଧୁଆ ଧୁଇ ହୋଉଚି ଆଉ।
ପୁର ଅଛି ଆଉ
ହୁଁ ଆଁ?
ଛାତ ଓପରେ ଛାତ ଓପରେ ଛାତ ଓପରେ।
ହଁ ହଁ ଶୁବିଲା ଶୁବିଲା।
ହଁ ମୁଁ କହିଲି ଖିଆ ପିଆ ସବୁ ସଇଲାଇଁ?
କୋଉଟେ କଁ ଏ ନାଁ ମ ଏତିକି ଅଳୁ କଁ ଖିଆ ପିଆ। ଆଉ ଟିକେ ପରେ ଖାଇବା ଆଉ। ନାଁ ତ। ନାଁ ନାଁ ତତେ ଶୁବିଥିବ ସେନ୍ତି ନା ତ ମୁଁ ହାକୁଟି ମାରିନି।
ମୁଁ କଇଲି କଁ ଖିଆ ପିଆ ବୋଧେ ସଇଲାଇଁ ଏତିକି ଅଳୁ ବୋଧେ ଶୀଘ୍ର ଖାଇ ପିଇ ଶୋଇ ପଡ଼ନ୍ତି ବୋଧେ।
ହେ ନାଁ ମ ମୁଁ ଖାଇନି ଏପଅନ୍ତ କିଛି ଜଳଖିଆ ବି ଖାଇନି ଆଉ ଶୋଇବି କଁ ଏତିକି ଅଳୁ?
ନାଁ। ଅ ଏଇନା ସାଙ୍ଗେ ସାଙ୍ଗେ ଅମୁଲ ଫୋନ୍ କରିକି ଡାକୁଚି କହିଲା ସାକୁଥୁଲା ଏଇନା ଅମୁଲୁ କହିଲା ଭାଇ ଆସ ଖାଇବା ଆଡ଼ୁ ଗୁପଚୁପ୍ ଖାଇକି ଆସିବା।
ହୁଁ।
ନାଁ ଖର୍ଚ୍ଚ ବୋ ଆଁ ହଁ ତାର ଗାଡ଼ି ଘରୁ ମାଗି ନେଇ ଯାଉଚି। ଆରେ ଥରେ ମାନେ ଇଏ ବହୁତକିନି ଅକୁଆଳିଆ ପିଲାଟା ଅମୁଲୁ ଭାରି ଅକୁଆଳିଆ ପିଲ୍
ଗାଡ଼ି କଁ ଖରାପ କରଦେଇଥିଲା ନାଁ କଣ ଆଜି ପା କହୁଥୁଲୁ।
ହଁ ବା ଗାଡ଼ି ଖରାପ କରିଦେଇ ମତେ ପଇସା ମାଗୁଚି କହୁଚି ଦେ ପଇସା ମୁଁ ଗାଡ଼ି ସଜାଡ଼ିବି।
ହୁଁ ହୁଁ ତତେ କାଇହିଁ ପଇସା ଦବ କଁ ଟ? ତୁ ତ ସାହାଯ୍ୟ ବଳେ ଅସୁ ଅସୁ ହୁଁ।
ମାନେ ମୋର ଆସିଲାନେଇ ସେଇ କଥା ମାନେ ମୋ ପାଖରେ ପଇସା ନଥିଲା ମୁଁ ତାକୁ ପଇସା ମାଗିଲି ଭାଇ ମୁଁ ତତେ ତେ ସାହାଯ୍ୟ କରିଛୁ ମତେ ପଇସା ଦେ ହେ ନାଁ ନାଁ ନାଁ ଭାଇ ମୁଁ ଟ୍ୟୁସନ୍ ପଇସା ଦବାକୁ ପଇସା ନାଇଁ। ସେ କଉଚି ମତେ ଟିଉସନ
ହେନ୍ତି ହଇରାଣ ହେ
ପଇସା ଦବାକୁ ମୁଁ ତତେ କଁ ସେଇଆ ପା। ଆ ଏମତି କଥା ହଉଚି ମୁଁ ଆଉ ତାକୁ କଁ କହି ଛାଡ଼େ ଆଉ ଥରେ କଁ କରିଚି ଜାଣିଚୁ ସିଏ? ପଇସା ଦେଲିନି ସେ ଗାଡ଼ି ତାକୁ କଁ କ ତା ଗାଡ଼ିରେ କଣ ବେଟରୀ ବି ଖରାପ ହେଇଚି ସେ କଁ ଏକାଥରେ ସଜାଡ଼ିବ।
କ ବେଟରୀ ସ୍କୁଟି ନାଁ ପେଟ୍ରୋଲ୍?
ନାଇଁ ଏ ବାଇକି।
ଓ ବାଇ
ହଁ ହଁ ହେ ଗୋଡ଼ ପାଉନି ସିଇଁତି କଷ୍ଟେମଷ୍ଟେ ଚଲଉଚି ଆଉ। ନାଁ ଅ। ଏ ଚଲଉଚି କିନ୍ତୁ ଆମ କ ଆମରି କଲ ଆମରି କଲୋନୀରେ ତ ମାନେ ପୁରା ଷାଠିଏ ବେଗରେ ପୁରା ଉଡ଼ଉଚି ଆଉ।
ହୁଁ ଯେ ଦେଖେଇ ହବନି ଟିକେ ପିଲାଙ୍କୁ ଟିକେ।
ହଁ ବା ତୁ କଲୋନୀ ଭିତରେ ଷାଠିଏ ସ୍ପିଡ଼୍ ରେ ଉଡ଼ଉଚୁ କିଏ ଗୋଟେ ଆଗେରେ ପଶିଯିବ ମାନେ ତୁ ବାଡ଼େଇ ଦବୁ ଗଲା ଆକ୍ସିଡେଣ୍ଟ୍ ହବ ପୁଣି ଆ ଛାଡ଼ ତା କଥା କ ତାର କଁ ମାନେ ସିଏ ଏ ସେ ଆକ୍ଚୁଆଲି ଘରେ କାହା କଥା କିଛି ମାନୁନି କାହା କଥା। ମାନେ କାହାକୁ କିଛି ନକହିକି ସେଇ ପା ମାନେ କାହାକୁ କିଛି ନ କହିକି ସବୁ କାମଉରା କରିିପକଉଚି। ସେଇ ପା କାହାକୁ କିଛି ନ କହିକି ସବୁ କାମଗୁରା କରି ପକଉଚି।
ତାଙ୍କ ଗୁଣ ସେ ପିଲାଦିନୁ ଅଭ୍ୟାସ ହେଇଚି ତାଙ୍କ ମାଇଣ୍ଡ୍ ଚେଞ୍ଜ୍ ହେଇ ଚେ ସେମତି ହେଇ ଯାଇଚି ପିଲାଦିନୁ।
ହଁ ସି ସେଦିନ କଁ ହେଇଚି ମାନେ କାହାକୁ କିଛି ନ କହିକି ତା ସାଙ୍ଗର ବଡ଼େ ପାର୍ଟିକି ପଳେଇଚି। ଜନ୍ମଦିନ
ହୁଁ ଘର ନକ ପଳେଇଛୁ ହୁଁ
ଘରେ
ନେଇ ପଳୁଛି ନା
କାହାଉ କିଛି ନାଇଁ ଗାଡି ତ ହଁ ତାର ଗୋଟେ ସ୍କୁଟି ଥିଲା ତା ବୋଉ ସ୍କୁଟି ନେଇକି ପଳେଇଛି ହେଲା ତ କାହାକୁ କିଛି କହିନି ତ ପୁରା ଏ ଆମର ଏଇଠେଇ ଆମର ଲିଙ୍ଗରାଜ ମନ୍ଦିର କୁଆଡେ ସିଆଡେ ଯାଇକି
ଲିଙ୍ଗରାଜ ମତେ ଏଟେ ପଳେଇଛି ନ କହି ଘରେ
ହଁ ସେ ଗାଡି ତ ନେଇଯିବ ଗାଡି ଅଉଛି ତେଲ ପଡିଛି ଗଡି ସେଇ ବା ମାନେ ସକାଳ ତିନିଟା ବେଳୁ ଗଲାଣି ଖରା ବେଳୁ ଗଲାଣି ସନ୍ଧ୍ୟା ରାତି ଆସି ହେଲାଣି ତା ବୋଉ ଆସି ଆମ ଘର ଗରେ ପୁଛି ଆଉ ପୁଅ ଆଉ ଆଇସ୍କୁୁଖଛୁ ଆଇୁ କୁାର୍ଡ ଗଲା ଁ ବିଲ ନାଇଁ ଆଣ୍ଟି ମୁଁ ଜାଣିନି ମୁଁ ତ ଚାରିଟା ବେଳେ ଖ ସେ ମୁଁ ତାଙ୍କୁ କହିଲି ଆଉ ନାଇଁ ଆଣ୍ଟି ମୁଁ ତ ଚ ଚାରିଟା ବେଳେ ଆଇଲିି ମୁଁ ଆଉ ଦେଖିନି ତାଙ୍କୁ ସେ କୁଆଡେ ବୋଧେ ଗଲାଣି ଆଉ ନା ଭାଇ ବସି କେତେବେଳ ଗଲାଣି ମୁଁ ଦେଖିନି
ଶଓଟେ ହୁଁ ଆମ ଶୁଣନୁ ସୂର୍ଯ୍ୟ ସେଇୟା କହୁଛି ବା ଝିଅ ପିଲା ସାଙ୍ଗ ଗୋଟେ କରିଦେଇଛି ଝିଅ ପିଲା ସାଙ୍ଗ ଗୋଟେ କରିଦେଇଛି ଆମ ସହିତ କୁଆଡେ କଡ ଘରେ କହିଦେଇ ପଡୁଛି ଯେତେବେଳେ ସେ ଝିଏ ପିଲ ସାଙ୍ଗ ଧରି ବୁଲୁଛି ଘରେ କହୁନି ଘରେ କହୁନି ପଳୁଛି
ତାର ଗାଡି ଅଛି
ହଁ ସ୍କୁଟି ବା ଅଛି ସ୍କୁଟି ଆମେ ଡାକିଲା ବେଳକୁ ଗୋଟେ ତେଲ ନେଇ ତେଲ ନେଇ ହଉଥିବ ସିଏ ଡାକିଲାଣି ତେଲ ପକେଇଦି ପଳେଇଥିବ ନହେଲେ ସିଏ ପକେଇଦବ
ଆ ସେ ବା ଅମୁଲ ବହି ଘରେ ଖୋଜିଲେ ମୁଁ କିଲି କୁଆଡେ ଗଲା ସେଇ କଥା ଭାଇ ଅମୁଲ ଭାଇ ପଳେଇଛି ମୁଁ କହିଲି ଅସହାୟ ବେଶୀ ଜଣୁ ନା ଅମୁ ମୋରି ସହିତ ବେଶୀ ରହେ ମୋର ସହିତ ବୁଲାବୁଲି କରେ ମୋ ସହିତ କଥା ହୁଏ ତଥା ଘର ଲୋକ ମୋ ଅସଲି ଆସିବେ ତ ମତେ କହିଲି ମୁଁ କହିଲି ନାଇଁଠେ ମୁଁ ଦେଖିନି ସେଇ ମୁମ କହେ ଆଉ ଚାରିଟା ବଳେ ତୋ ସହିତ ଖେଳୁଥିଲା କେ ପଡି ଗଲା ନା ଯାଇଛିୁ କହଣ ଆସନି ଆସି ବାରଟା ଆସି ହେଲାଣି ବାରଟା ରାତି ଆସି ହେଲାଣି ଆସନି ତିନି ା ବେଳ ଗଲାଣି ମାନେ ଚାରଟାଇନଥା ତିନି ଗଲେଣି ରାତି ବାରା ଲେ ଘରକୁ ଆସିନି ସେଇ କଥା ମାନେ କୋଉ ମା ବାପା କହିଲୁ ମାନ କହିବେନି କହିଲୁ ହେଲା ବ ବାରଟା ରାତିରେ ବାରଟା ରାତିରେମ ଆଇିଲ ଆ ଆାନି ଶୁଣୁ ତାପରେ ବାରଟା ଏତି ହେଇଗଲା କହିଲ ପୁଅ ଏପର୍ଯ୍ୟନ୍ତ ଘରକୁ ଆସିଲି ମୋ ମୁଣ୍ଡ ରେ ଡାଉଟ୍ ହେଲା ଭଲ ଲାଗବ ଆରେ ଗୋଡ଼ା ଛୁଆ ଟା ମାନେ କିଏ ଖାଉ
ଚଲି
ନା ମତେ କହିନି ମତେ କହିଦେଲେ ତୋତେ ଘରେ କହିେଇଥାନ୍ତି କାହାକୁ କିଛି କହିନି ବା ମତେ ତ କହିଥିଲି ତା ଘର ମତେ ଶୁଣୁ ତାପରେ ଇଏ ଆମର ସୌମ୍ୟକୁ ପଚାରିଲା ଅମୁଲ କୁ ଦେଖିଛୁ ସେ ଟୋକା ଠିକ ଜାଣିଛି କୋଉଠିିକି ଯାଇଛି ଆଇସୁ ହେଲାୁ ହଁ କିନ୍ତୁ ସିଏ କିଛି ମତେ କହୁନି ହେଁ ଆଇସୁ କିଏ ମୁଁ
ହୁଁ
ଚହନିନି କହିଲ ମୁଁ କିଲ କ ଗୋେୋଧେଝଡା ହେଯିବ ତାଙ୍କ ଭିତରେ ସେଇ ଯୋ ବୋଧେ ମତେ
ହଁ ପଇସା ବତ ଦେଇନଥି କଣ କରିଥିବ ଆଉ
କାହିକି ସେ ବା ଘରକୁ ଫେରିଲା ସାଢେ ଦିଟା ରାତିରେ ପ୍ର ଦିଟା ରାତିରେ ଘରେ ତାକୁ ଯୋଉ ଗାଳି ଆଁ ତା ଘରେ ମଧ୍ୟ ବା ଘରେ ମଧ୍ୟ ତେ ଫୋନ କରୁଥିଲେ ମାନେ ମାନେ ସକାଳେ କହିଲେ କହିଲେ ଆଉ
ହଁ ତୋ ତ ପଚାରୁିଥିଲି ନା ଘରୁକୁ ଆସି ସେନ୍ତ ଫୋନ କହିଦେଇଛନ୍ତି ଆଉ ହୁଁ।
ତ ବି ଡାଉଟ୍ ହେଲା ରାତିରେ ବି ମତେ ନି ହଉନିଟେ ପଳେଇଛି କଣ କରୁଛି ମୁଁ ଆଉ ଆଣ୍ ଆଇଣି ନା ହଁ ପୁଅ ଏଇ ଘରକୁ ପହଞ୍ଚୁଛି ହଁ ବା ମୋତେ ସେଦିନ ରାତିରେ ମତେ ବି ନିଦ କୁଆଡେ ଗଲା କଣ ଗଲା ହଜିଗଲା କି କି ନେଇଗଲା କି କଣ। ଡର ଲାଗିବ ନା ହଁ ଡର ଲାଗିବ ନା ପୁଣି ଗାଡି
ହୁଁ। ହୁଁ ହୁଁ କହିଲ ଗାଡି ଚୋରି ଚୋରି ହେଇଥିବ କି କଣ। କୋଉଠି ଅସୁବିଧାରେ ପଡିଥିବ କଣ? ତାର କୋଉ କଲାସ ଲାଗି ଯେ
ସାଙ୍ଗର ତାର ହଉଛି ଆମର ତାର ପ୍ଲସ୍ ଟୁ ସେକେଣ୍ଡ ଇୟର ଏବେ ହେଲା। ସେକେଣ୍ଡ ଇୟର ପ୍ଲସ ଟୁ।
ଆଉ ପ୍ର କୋଉଠି କୋଉଠି ପଢୁଛି କୋଉଠି।
ହଁ ସେଇ ବିଜେମ।
ବିେ କରୁ ତାହେଲେ ମାନେ ପ୍ଲସ ଟୁ ଭଳିଆ ତ ସେଇଟା ଆଉ ହଁ।
ହଁ ତାପରେ କଣ ହେଲା ଶୁଣୁନୁ ଆମର ଶୀତରେ ତ ଗୋଟେ ପକାର।
କ ପିଲାର ଜଣୁ ସେ ବିଜ ରେ ପଢୁଛି।
ହଁ ହଁ।
ହୁଁ।
ହୁଁ ତା ଘରେ ପଚିଲ ଆଉ ହଣ୍ଟି କୁଆ ଯାଇଥିଲା କୁଆଡେ ହଁ। ଘରେ ପଚାରିଲି ଆଣ୍ଟି କୁଆେ ଯାଇଥିଲା କୁଆଡେ। ନା ଆମ ତାର ସାଙ୍ଗର ଜନ୍ମଦିନ ଥିଲା। ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଥିଲା। କଣ କହିବ ସେ ପିଲାକୁ ତୁ କ ଜିରୋ ନାଇଟ୍ସ ସେଲି ହଁ ମାନେ ରାତି ବାରଟାରେ ଯୋଉ କରନ୍ତି ବା। ହାପି ବଥଡେ କରିକି ମାନେ ସେଇ ଗୋଟେ ସେଲିବ୍ରେସ ହଁ। ଆଉ ସେଇଗୁଟା କରି କେକ୍ ଫେକ୍ କଟାକଟି କରି ସେମାନେ ଆସିଲା ବେଳକୁ ସାଢେ ଦିଟା ସାଢେ ଦିଟା। ନା ଘରେ କଣ କହିକି ଯିବି ଘରେ କଣ କହିକି ଯିବି। ମାନେ ଏମିତି କହୁଛି ଘରେ କଣ କହିକି ଯିବି କାହାକୁ କହିବି କେହି ଆଚୁ ଆକ୍ଚୁଆଲି ତା ଘରେ କେହି ନାହାନ୍ତି ତୋ ପାଖରେ କଣ ଫୋନ ନଥିଲା। ଫୋନ କହିଦେଇଥାନ୍ତୁ ଆଟଲିଷ୍ଟ ତ ଭଉଣୀ ତ ଘରେ ରହୁଛି ତ ଭଉଣୀ କଲେ କହିଦେଇଥାନ୍ତୁ। ହେଲା କାହାକୁ କିଛି ନ କହି ତା ଭଉଣୀରେ ଏବେ ହେଇ ହେଇଛି ବୋଧେ ସେଇ ଷଷ୍ଠ ନା ସପ୍ତମ। ସାଙ୍ଗଟା ହଁ ବିଜୟମ ରେ ପଡୁଛି। ସେଇ କଥା ଆଉ ଗୋଟା ଇଂଲିଶ ମି ପଢ ଆଉ ଜଣ ଗଣମେଣ୍ଟରେ ପଢିବେ ଏଇଟା କଣ ଏଇଟା ତ ମାନେ କଣ କହିଲି ପାତର ଅନ୍ତର।
ହୁଁ ମାନେ ପୁରା ପିଓର ପାତର ଅନ୍ତର ଜଣା ପଡିଯିବ।
ହଁ ପଇସା ଅଛି ମାନେ ପଇସା ମନେ ଲୋକ ପାଇ ବଲେ ତାଙ୍କର। ପଇସା ଅଛି କିନ୍ତୁ ଏତେ ପଇସା ଥାଇକି ବି ଆଉ ଏତେ ପଇସା ଥାଇକି ବି କଣ ଲୋକ ଲୋ ଛଡୁଛି ଲୋଭ ଛଡୁଛି ଏ ମାଟିରେ ମାନେଉ ଚାଲି ଚାଲି ଯାଉଛି ଦି ଟଙ୍କା ଟିକ ପକେଇଦବ ସଙ୍ଗେ ସଙ୍ଗେ ଡେଇଁ ପଡିବ ସାଙ୍ଗେ ସାଙ୍ଗେ ଡେଇଁ ପଡିବ।
ହୁଁ ହୁଁ ନା ସବୁ ଲୋକ ଯାହାର ପାଖରେ ପଇସା ତ ସେମିତି ହନ୍ତି। ତାଣଙ୍କ ନିଜ ଘରରେ ନା ଭଡା।
କାହାର? ନାଇଁ ତାଙ୍କ ନିଜ ଘର ନା ସି ଓଲଟା ଭଡ଼ା ଲଗଉଛନ୍ତି। ହୁଁ।
ଓ ସେଇତ ପାଇଁ ରାଜା ଫ ଓହୋ। ତ ନିଜ ଘର ଚାଲ ସେଇଠି ନା।
ହଁ ଛୋଟ ବେଳୁ ଛୋଟ ବେଳୁ ତାକୁ ଯେତେ ସୁବିଧା ଆଉ ଏତେ ଇଏ ଦେଇଛନ୍ତି ଆଉ କାହାକୁ
ରାଜା ଭଳିଆ ବଞ୍ଚେଇଛି ପିଲାଦିନ ଆଉ କଣ।
ଆରେ ତୁ ନିଜେ ଦେଖୁନୁ। ମାନେ ଲକଡାଉନ ସରିଗଲା ଆମେ ମାନେ କ୍ରିକେଟ ଖେଳିବୁ ବୋଲି ସେ ନିଜେ ବ୍ୟାଟ୍ କିଟ୍ ଆଣିବ। ନିଜେ ବଲ ଆଣିବ ପିଲା ନିଜେ ଡାକିବ ଟ୍ରଫି ବି ନିଜେ କିଣିବ।
ହଁ ମାନେ ପଇସା ଭରା ଅଛି ମାନେ କି ଆମେ ସେମିତି ମାଗଣା ଯିବୁ ମାଗଣା ଖେଳିକି ଆସିବୁ ସବୁ ଜିନିଷ ସାଜସଜା ସବୁ ଦେଇଦବ।
ହୁଁ ଆରେ କଣ କହିଲୁ ଛୋଟ ଛୋଟ ପିଲା ଗୋଟେ ଗୋଟେ ଥାନ୍ତି ଘରେ ତାଙ୍କୁ ଖେଳିବା ପାଇଁ ଘରେ ମାଗିଦେବାାନ ଘରେ ସବୁ କିଛି ଦେଇଦବ।
ହଁ ଯଦି ଏନା ତାଙ୍କ ବୁଢା ଯଦି କ ବଞ୍ଚିଥାନ୍ତା ମାନେ ଯୋଉ ଆମର
ଆମେ ଯୋଉଠିଥିଲୁ୍ ବ୍ରହ୍ମେଶ୍ୱରଠି ସେଠି ଗୋଟେ ଶୁଭମ ଜ୍ୟୋତି ବୋଲି ପିଲା ଥିଲା ପାଗଳା ଭଳିଆ ଟିକେ ପିଲାଟା। ତାକୁ ସେମତି ସିଏ ଯାହା ମାଗିବ ଘରେ ପଇସା ଦେଇଦେବେ ତାକୁ ସାଙ୍ଗେ ସାଙ୍ଗେ। ଟିକେ ମେଣ୍ଟାଲ ତାକୁ ଟିକେ ଦେଇଦିଅନ୍ତି
ଏବେ ଆୟୁଷ ର ବାପା ବୁ ଏତେ ପରିମାଣରେ ଦଉନାହାନ୍ତି ଯଦି ତାଙ୍କ ଏ ଜେଜେ ଏତିକ ଥାଆନ୍ତେ ଜୀବିତ ଥାନ୍ତେ ନା ବଞ୍ଚିଥାନ୍ତେ ତା ଜେଜେ ତା ଜେଜେେ ଥାନ୍ତେ ମୁଁ କହୁଛି ଟୋଟାଲ ପଡିଆ ଟା ତା ନାଁରେ କରିଦେଇଥାନ୍ତେ ତା ଜେଜେ ତାକୁ ଏତେ ଭଲ ପାଆନ୍ତି। ଗୋଟେ ବୋଲି ନାତି ନା।
ହୁଁ।
ତାକୁ ବହୁତ ଭଲ ପାଆନ୍ତି ତ ଏଇ ପଡିଆ ଟା ନଁ କରି ଦେଇଥାନ୍ତେ। ହାର୍ଟ ଆଟେକ୍ ରେ ଚାଲିଗଲେ।
କୋଉ କୋଉ କୋଉ ହସ୍ପିଟାଲ ରେ ଡକ୍ଟର ଥିଲେ କି ସେ।
ଆପଲ। ନାଇଁ ନାଇଁ ତା ଜେଜ ତା ଜେଜ ଜେଜ ଏ ପୃ ସିବିରେ ଏସ୍ ସ ବିି ଆମର ଯ ଯୋଉ ହଁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଶ କଣ ଶ୍ରୀରାମଚନ୍ଦ୍ର ଭଞ୍ଜ ନା କଣ
ନା ତାଙ୍କର ହୁଁ
ହରେ କୃଷ୍ଣ ସ ବଡ ମେଡିକାଲରେ କଟକ ବଡ ମେଡିକାଲରେ ଡକ୍ଟର ଥିଲେ ମାନେ ମାସକୁ ସାତ ର ଆଠ ଲକ୍ଷ ଟଙ୍କା ପାଉଥିଲେ
ଆପଣ ଏକ୍ସଟ୍ରା ଥିବ ଯିଏ ଅପରେସନ ଫପରେସନ କରୁଛନ୍ତି ପଇସା ପତ ଦଉନାହାନ୍ତି ଏକ୍ସଟ୍ରା ନଟ କିନ କରିଥିବ ପୁଣି ଆହୁରି
ଆଙ୍କର ହଁ ଆଙ୍କର ଜାଗା ଅଛି ବହୁତ କ୍ଲିନିକ୍ ଅଛି ବା ତା କ୍ଲିନିକ ରେ ବା ତାଙ୍କ ମାମା ବୋଉଛନ୍ତି ନା ତା ମାମା ବି ଫାର୍ମାସିଷ୍ଟ ନିକ କି ମାନେ ହ୍ୟାଲୋ ହୁଁ
ଏକ